ହାଲୋ।
ହ୍ୟାଲୋ ନମସ୍କାର।
ନମସ୍କାର ତମ ନାଁ କଣ?
ମୋ ନାଁ ଶ ଶ୍ରଦ୍ଧାଞ୍ଜଳି ବିଶ୍ୱାଳ ତମ ନାଁ?
ମୋ ନାଁ ସୌମ୍ୟାଶ୍ରୀ ଲଙ୍କା।
ଆଛା ଆପଣଙ୍କ ନାଁ ଟା ବହୁତ ଭଲ ଅଛି।
ଓ ଥ୍ୟାଙ୍କ ୟୁ ଠାକ୍ ୟୁ ଆପଣଙ୍କ ନାଁ ବି ଭଲ ଅଛି ଶ୍ରଦ୍ଧାଞ୍ଜଳି?
ଧନ୍ୟବାଦ।
ନା ବି ଶ୍ରଦ୍ଧାଞ୍ଜଳି।
ଆଛା।
ହଁ ମୋ ଭାଉଜଙ୍କ ନାଁ ହଉଛି ଶ୍ରଦ୍ଧାଞ୍ଜଳି ବିଶ୍ଵାଳ।
ଆଚ୍ଛା ମୋ ନାଁ ବି ଶ୍ରଦ୍ଧାଞ୍ଜଳି ବିଶ୍ୱାଳ ହେଇଥିବା।
ଓ ଆଚ୍ଛା ଆଚ୍ଛା।
ଆଜ୍ଞାଁ ପୁରା ସେମ ଆଉ
ହଁ ଆଉ କଣ କହୁଛ ଏବେ ତମେ?
ମୁଁ ଏବେ ଆକଚୁଆଲି ଏଠି ଏଠି ବାହାରେ ବୁଲୁଛି ଆଉ ଆପଣ କଣ କରୁଛନ୍ତି?
ମୁଁ ବି ସେଇ ସେମ ବାହାରେ ବୁଲୁଛି କଣ କରିବି ଆମର ଆଜି ଏକ୍ଜାମ ଥିଲା ତ। ସରିଗଲା ମାନେ ଆ ଏକ୍ଜାମ ଟା ହଁ ମାନେ ଚଳିବ ମାନେ ଏତେ ବି ଖରାପ ହେଇନି କି ଏତେ ବି ଭଲ ହେଇନି। ତ ସେଇ ଏଗ୍ଜାମ ସାରିକି ଆସିକି ଗରମ ଯୋଉ ଲାଗୁଛି ନା ଏକ୍ଜାମ ଦେଲାବେଳେ ବି ବହୁତ ଗରମ ଲାଗୁଥିଲା। ଏତେ ଗରମ ଲାଗୁଥିଲା ଯେ ମାନେ ହଁ ବହୁତ ହୋଉଛି ତ ବାହାରେ ବୁଲୁଚି ଆଉ ବାହାରେ ବି କୋଉ ପବନ ହଉଛି କି।
କାହିଁ ନାଇଁମ କୋଉଠି ପବନ ମୁଁ ତ କହୁଛି ମୁଁ ଆକ୍ଚୁଲି ମୋ ଗାଁ ହଉଛି ପୁରୀ ହେଲା ମୁଁ ଏବେ ଖରା ଛୁଟିରେ ସେଇଠି ରହୁଥିଲି। ତ ମାନେ କଣ ଗାଁ ରେ କଣ କ କହନ୍ତି ନା ଗାଁରେ ଗଛପତ୍ର ଅଛି ଟିକେ ପବନ ପବନ ହବ ହଲେଇଲେ ଗଛଟା ପବନ ପବନ ହବ ବଟ ଆମର ଏଠି କଣ ନା କି ମାନେ ଏମିତି ଲାଗିଲାକି ପବନ ଦେବତା ଆସିଛନ୍ତି ଆମକୁ ଅଭିିସାପଟା ଦେଇକି ଯାଇଛନ୍ତି ହାରି। ମାନେ ଜମାରୁ ପବନ ହଉ ହିଁ ନଥାଏ ଏତେ ଗରମ ଏତେ ଗୁଳମୁଳି। ଆମ ମାନେ ଜମାରୁ ବି ରହି ପାରୁନଥିଲୁ କେତେ କଷ୍ଟରେ ଖାଲି ଘର ଭିତରେ ଫ୍ୟାନ ଟା ଲଗେଇକି ଖାଲି ବସିଥିବ ନହେଲେ ବାହାରେ ଆସିଲେ ତ ସେଇ ଗୁଳମୁଳି ରେ ଝାଳ ବୋହୁଥିବ। ଯେ ତମକୁ ଅସ୍ତବ୍ୟସ୍ତ ହଉ ଲାଗୁଥିବ କେମିତି ଗୋଟେ ଭଲି ଲାଗେନାହିଁ। ଆଉ ଏଇଠି ତ ମୁଁ ଏ ଭୁବନେଶ୍ୱରରେ ଆକଚୁଲି ରହୁଛି ହଷ୍ଟେଲରେ ରହୁଛି। ତ ଏଠି ବି ସେଇ ଗରମ ମାନେ ସବୁଆଡେ ଯୁଆଡେ ବି ଯିବ ଏଇ ଗରମ ରହି ସେଇ କଷ୍ଟ ସେଇ ଗରମର ହିଁ ପ୍ରୋବ୍ଲେମ ପାଇଁ କଣ କରିପାରିବା। ଆ ଆମେ ଏମିତି ବାହାରେ ବୁଲୁଛୁ ଟିକେ ପବନ କୋଉଠୁ ଟିକେ ପବନ ପାଇଗଲା ଆମକୁ ଟିକେ ଭଲ ଲାଗୁଛି ହେଲେ ଯେ ଶୁଣ ଏଇ ଯୋଉ ଆମ ପବନ ଦେବତା ଦେଖ ଶୁଣ ଆମ କଥା ଟା ଟିକେ ଶୁଣିଲେ ତ ସେ ତ ଜମାରୁ ପବନ ଦୋଉ ହିଁ ନାହାନ୍ତି ଆଉ।
ହଁ ବା ବହୁତ ଗରମ ହେଉଛି। ମୁଁ ତ ଆଜି ଏଗ୍ଜାମ ଦବାକୁ ଯାଇଥିଲୁ ଯେ ମାନେ କ୍ଲାସ ରୁମରେ ଦି ଚାରିଟା ଫ୍ୟାନ୍ ଲାଗି କିବି ମାନେ ଏତେ ଗରମ ଲାଗୁଥିଲା ମାନେ ମୋ ଦେହରୁ ଝାଳ ଏତେ ବାହ ଥିଲା ମାନେ ମୁଣ୍ଡ କଣ ହେଇଯାଉଥିଲା।
ଚନ୍ତି ଆକଚୁଲି ମୋର ବି ଆକ୍ଚୁଲି ଏକ୍ଜାମ୍ ଚାଲିଚି ନା ମୁ ବି ଏଗଜାମ ଦେବାକୁ ଯାଇଥିଲି ମାନେ ଏତ୍ ଏତେ ମାନେ ଏତେ ଗରମ ମାନେ ଆମର ତ ଏଠି ମାନେ ଆଚୁଆଲି ବଡ ରୁମ୍ ଟା ଥିଲା ତ ପାଞ୍ଚ ଛଅଟା ଫ୍ୟାନ ଲାଗିଥିଲା ହେଲା ଭାବନ୍ତୁ ପା ଛଅଟା ଫ୍ୟାନରେ ଆମେ ଟୋଟାଲ ଭାବନ୍ତ ନ୍ତୁକି ତିରିଶ ଟା ପିଲା ଥିବ ହେଇତିକିରେ ବି ଆମକୁ ଏତେ ଗରମ ଆମ ମାନେ ଲେଖିଛୁ କେମିତି ଆମେ ଜାଣିଛୁ ମାନେ ସେ ଯୋଉ ଝାଳ ହାତ ତରେ ପେପରରେ ଲାଗି ଯାଉଥିବ ପ ହାତଟା ପେନ୍ ଟା ଝାଳରେ ପୁରା ଭିଜି ଯାଇଥିବ ସେଇଭଳିଆ ଆମେ ପୁରା ଲେଖିଛୁ କେତେ କଷ୍ଟରେ ପୁଣି ମାନେ ଏମିତି ସେ ରୁମରୁ ଖାଲି ଆମେ ଭାଲି ଭାବୁଥିଲୁ କି କେତେ ଜଲଦି ଲେଖିକି ବାହାରିଯିବୁ କଣ ମାନେ ଆଉ ରହି ହି ହଉନଥିଲା ସେଇ ରୁମରେ।
ହଁ ବା ମାନେ ଏତେ ଗରମ ଲାଗୁଛି ଯେ କହିବିି ପାରିବିନି। ଏମିତିରେ କୁହନ୍ତି କି ଗାଁରେ ବି ଥଣ୍ଡା ହୁଏ ଏଇଟା ସତ ମୁଁ ଜାଣିନି ଆପଣଙ୍କ ଗାଁରେ ହଉ ଚିକି ନାଇଁ କିନ୍ତୁ ଆମ ଗାଁ ଟିକେ ପୁରା କଟକ ନା କଟକର ନିଆଳି ଭିତରକୁ ଆହୁରି ପନ୍ଦର କିଲୋମିଟର ଭିତରେ। ତ ସାଢେ ଅଧିକ ଟିକେ ଗଛ ଅଛି ଗଛ ଥିଲେ ବି ମାନେ ଗରମ ଲାଗୁଥିଲା। କିନ୍ତୁ କଣ ଟିକେ ଟିକେ ଥଣ୍ଡା ଲାଗୁଥିଲା ମାନେ ଘର ଭିତରେ ମାନେ ତଳ ଘର ଆମର ଆମର ଦି ମହଲା ଘର ତ ତଳ ଘରେ ଟିକେ ଥଣ୍ଡା ଲାଗେ କାହିଁକିନା ଉପର ଘରରେ ଖରା ପଡିଯାଏ ନା। ତ ତଳ ଘର ଟିକେ ଥଣ୍ଡା ଲାଗେ ତ ସେଠି ଆମେ ସବୁ ପୁରା ଥଣ୍ଡା ମାନେ ଏମିତି ଲାଗେକି
ହଁ ହଁ ଥ ତଳ ଘର ଟା ଆକ୍ଚୁଆଲି ଆମର ବି ସେପଟେ ତଳ ଘର ଟା ଟିକେ ଟିକେ ଠିକ ଅଛି। ବଟ ବଡ ଉପର ଘରଟାରେ ତ ଜମର ମଣିଷ ମାନେ ଦିହିପହର ହେଲା ମାନେ ଲିଟରାଲି ଆମର ସେଠି ଏଗାରଟା ବାଜୁ ବାଜୁ ଆମର ଉପର ଘରେ କେହି ବି ରହୁନଥିଲେ। ତଳ ଘରେ କାଁକ ନା ଏତେ ଗରମ ମାନେ ଉପର ଘରେ ତ ଆପଣ ଆପଣ ଯଉଟା କହିଲେ ସେ ଯୋଉ ଖରା ଟା ପଡିବ ଛାତକୁ। ଛାତ ଟା ଗରମ ହେଲା ମାନେ ତ ଉପର ଟା ଗରମ ହେଇଗଲା ନା ଆପଣ ଯଦି ସେ ରୁମ ରେ ଫ୍ୟାନ୍ ବି ଲଗେଇବେ ସେ ବାମ୍ଫ ହିଁ ହେଇ ହେଇଯିବ ବାମ୍ଫ ଲାଗିବ ସେ ପବନଟା ହିଁ ବାମଫ ଗରମ ବାମ୍ଫର ପବନଟା ଆସିବ।
ହଁ ବା ମୁଁ ସକାଳେ ସେମିତି ଶୋଇଥିବି ସକାଳୁ ଶୁୋଇଁଥିବି ସେମିତି ଯେ ସକାଳେ ସାତଟା ଆଠଟା ଠେଇଁ ମାନେ ମୋ ନିଦ ଭାଙ୍ଗିଯିବ ଏ ଏ ଖରା ମାନେ ସାତଟା ଆଠଟାରେ ମାନେ ଭାଙ୍ଗି ଯାଉଛି ଖରାପ ପାଇଁ ମାନେ ଭାବନ୍ତୁ
ଘରେ ସେପଟେ ଆଡେ ଛଅଟା ବାଜୁ ବାଜୁଣୁନୁ ମାନେ ସୂର୍ଯ୍ୟ ଦେବତା ଏମିତି ଆସିକି ତାଙ୍କ ମୁହଁ ଟା ଦେଖାନ୍ତି ଏମିତି କଣ ମାନେ ଲାଗିବ କି କୁଆଡ ଟିକେ ଜଷ୍ଟ ବୁଲିକି ଆଇଲେ ହେରି ଆଉ। ମାନେ ଏତେ ଜଲଦି ଆସ ମାନେ ଏତେ ଯା ଏମିତିର ତ ପ ଖରା ଯେ ଖରା ହଉଛି। ସେଇଥିରେ ପୁଣି ସୂର୍ଯ୍ୟ ଦେବତା ସକାଳ ମାନେ ଏତେ ଜଲଦି ମୁହଁ ଦେଖେଇ ଦଉଛନ୍ତି ଯେ କହି କହିବୁ। ମାନେ ଆମେ ଗାଧୋଇ ବି ଆସୁ ଗାଧେଇକି ଘରକୁ ପଶଥିବୁ କି ନା ନାଇଁ ମାନେ ପିନ୍ଧା ପିନ୍ଧି କଲା ପରେ ପାଞ୍ଚ ମିନିଟ ହେଇଥିବ କି ନହିଁ ପୁଣି ସେଇ ଗୁଳମୁଳି ଝାଳରେ ଗାଧୋଇଲା ବେଳେ ଅବସ୍ଥା ହେଇଯାଏ। ମାନେ କଣ କହିବ ମଣିଷ କେତେ ଖାଲି ଗାଧୋଇବାକୁ ବହୁତ ଥର ଇଚ୍ଛା ହୁଏ। ବଟ୍ କିନ୍ତୁ ଦେହଟା ଟିକେ ଯଦି ଖରାପ ହେଇଯିବ କହିକି ମୁଁ ଆଉ ଏତେ ବେଶୀ ଗାଧାଏନି ମୁଁ ଥରେ ଦୁଇ ଥର ଗାଧାଏ।
କା ଦେହ ବି ଖରାପ ହେଇଯିବ କାହିଁ କହିଲେ ଏକରେ ତ ଗରମ ହଉଛି ସେକେଣ୍ଡରେ ଆମେ ବାହାରକୁ ଏକଜାମ ଦବାକୁ ଚାହୁଁଛେ ପେଟ ଗରମ ହେଇଯାଉଛ ନା? ଏତେ ଥର ଗାଦ ଥିଲେ ବି ସକାଳେ ସନ୍ଧ୍ୟା ବେଳେ ତ ପେଟ ଗରମ ପାଇଁ ଦେହ ଖରାପ ହେଇଯାଏ। ତାପରେ ଜାଣିଛନ୍ତି ନା ମୁଁ ରହୁଛି ଭୁବନେଶ୍ଵରରେ। ତ ସେଠି ନା ମାନେ ସେକଣ୍ଡ ଫ୍ଲୋର ଟା ଟିକେ ଟିକେ ଥଣ୍ଡା ରହିବା କଥା ନା କିନ୍ତୁ ମାନେ ସେଠି ସୂର୍ଯ୍ୟଙ୍କ କିରଣ ବି ପଢି ଯାଉଛି ସେକେଣ୍ଡ ଫ୍ଲୋର ରେ ଆଉ ସେଠ ଏଠି ବହୁତ ଗରମ ଲାଗୁଛି ଏତେ ଗରମ ଲାଗୁଛି ଯେ ମାନେ ବାଥରୁମ ଯିବା ଆସିବା ବେଳକୁ ବି ଦେହ କଣ ହେଇଯାଉଛି।
ହଁ ଠିକ କହିଛନ୍ତି ବାଥରୁମ ଯିବା ପାଇଁ ବି ତ ମାନେ ଶକ୍ତି ଦରକାର ନା? ଆଉ ଏଇ ଯୋଉ ଖରା ଯୋଉ ଭଳିଆ ଧରସେଇ ଦଉଛି ମଣିଷ ତ ଏଇ ମାନେ ମୁଁ ତ ବାହାରେ ଯଷ୍ଟ ଟିକେ ବାହାରେ ଠିଆ ହେଇଛି ଭାବନ୍ତୁ ଏବେ କେ ପତା ବାଜିଲାଣି ପାଞ୍ଚଟା ସାଢ଼େ ପାଞ୍ଚଟା ହେବ। ତାମ ତୁ ସାଢେ ପାଞ୍ଚଟା ହେବ ଏବଂ ଏବେ ଯାଇବି ସୂର୍ଯ୍ୟ ଟା ମୁହଁରେ ଅନେକି ବସ ମୁଣ୍ଡରେ ଅନେଇକି ବସିଛନ୍ତି କଣ କହିବି ମାନେ ମୋ ମୁହ କୁହି ଖରା ପଡୁଛି ପୁରା ଏତେ ଜୋର ସେ ଖରା ପଡୁଛି। ଭାବନ୍ତୁ କୋଉ କଉ କୋଉ ମଣିଷ ଏଇଥିରେ କୁଆଡେ ଯିବାକୁ ଇଚ୍ଛା କରିବ ବୁଲିବାକୁ ଇଛା ଇଛା କରିବ। ଏମିତିରେ ତ ଏତେ ଖରା ଯ ହଉ।
ହଁ ହଁ ଯା କହିଲେ। ଆଉ ତମେ ଏବେ କଣ ହଁ ମତେ ପିଠା ଭଲ ଲାଗେ। ଆମର ଏବେ ରଜ ହେଇଥିଲା ନା ତ ରଜରେ ଏବେ ପୋଡ ପିଠା ହେଇ ତାପରେ ତେଲ ପିଠା ବି ହେଇଥିଲା ବହୁତ ପ୍ରକାର ପିଠା ହୁଏ। ତାପରେ ମୁଁ ହଷ୍ଟେଲ ପାଇଁ ବି ପିଠା ଆଣିକି ଆସେ ନା ତାପରେ ଆଉ କଣ ଏମିତି ସବୁ ଚାଲିଛି ଆଉ ରଜ ଆମର ସେଇଟା ବହୁତ ଭଲସେ ପାଳନ ହୁଏ। କାହିଁ କହିଲେ, ପୁରା ପୁରା ଗାଁ ଟ ନା ସେଇଥିପାଇଁ। ମାନେ ସବୁ ଝିଅ ମାନେ ସବୁ ଅଲ୍ଗା, ଅଲ୍ଗା ପ୍ରକାର ଡ୍ରେସ୍ ପିନ୍ଧଥାନ୍ତି। ଆଉ ତାପରେ ଦୋଳି ବି ଆମର ଲାଗେ ମାନେ ଆମର ମାନେ ଗଛ ବଡ ବଡ ଗଛ ଯୋଉ, ବର ଗଛ ତାଳ ଗଛ, ଏଇ ଗଛରେ ସବୁମାନେ ଦୋଳି ଲଗାନ୍ତି। ଆଉ ଝିଅମାନେ ସବୁ ଆମେ ସବୁ ଦୋଳି ଖେଳୁ ଆଉ ଜାଣିଛନ୍ତି ନା ଏବେ ଏବେ ସିନା ମାନେ ଏବେ ସବୁ ମଡର୍ଣ ହେଇଗଲାଣି ବୋଲି ପାଟୁଙ୍ଗା ପତ୍ରରେ ଯୋଉ ସବୁ କରି ପିନ୍ଧନ୍ତି ଜାଣିଥିବେ ନା ଆପ
ହଁ ହଁ ଜାଣିଛି
ହଁ ତ ସେଠି ଆମର ପାଟୁଙ୍ଗା ପତ୍ର କରନ୍ତି ଝିଅ ପିଲାମାନେ ପାଦରେ ପିନ୍ଧନ୍ତି ଚାଲନ୍ତି କାହିଁ ନା ଧରିତ୍ରୀ ମାଆଙ୍କୁ ସେତେବେଳେ ଶୁଣିଥାନ୍ତି ନା ତାଙ୍କ ଦେହ କଣ ଖରାପ୍ ଥାଏ ବୋଲି କୁହାଯାଏ। ତ ସେଇଥିପାଇଁ ବା ପତ୍ରରେ ସବୁ ଚାଲନ୍ତି, ଆଉ ଖାଇବା ଯେ ପୋଡପିଠା ଯେ ସମସ୍ତ ସ୍ତଙ୍କ ଘରେ ପୋଡପିଠା ହୁଏ।
ହଁ ହଁ, ରଜରେ ତ ସବୁ ଆଡେ ସେମିତି ହୁଏ। ଆମ ଆଡେ ବି ନା ରଜଟା ବୋହୁତ୍, ବୋହୁତ୍ ବଡ କରିକି ଆମେମାନେ ପାଳୁ। ଆମମାନଙ୍କ ଗାଁରେ ଆମେ, ମାନେ ସୂର୍ଯ୍ୟ ଯେବେ ଅନେଇନା ଆ ଆସି ନଥିବେ, ତା ଆଗରୁ ଆମମାନେ ଗାଧାଉ। ଆମେ ସଜବାଜ ହୋଉ, ତାପରେ ଆମେ କଣ କରୁ ଆମର ସବୁ ଯୋଉ ଗୁରୁଜନମାନେ ଅଛନ୍ତି ଆମ ଗାଁରେ, ଆମେ ସମସ୍ତଙ୍କ ଘରେ ଯାଇକି ପ୍ର ଆର୍ଶୀ ବାଦ ନୋଉ, ପ୍ରଣାମ କରୁ, ଉଠା ନମସ୍କାର କରୁ ସେମାନେ ତାପରେ ତାଙ୍କର ଆଶୀର୍ବାଦ ଦିଅନ୍ତି। ତାପରେ ସମସ୍ତଙ୍କ ଘରେ ସମ ମତେ ଆମେ ପିଠା ବଣ୍ଟା ବଣ୍ଟି କରୁ। ତାପରେ ସେମାନେ ବି ଆମକୁ ବୋହୁତ୍ ପିଠା ଖାଇବାକୁ କୁହନ୍ତି ଆମକୁ ଦିଅନ୍ତି ଖାଇବା ପାଇଁ। ସମସ୍ତଙ୍କ ଘରେ ପିଠା, ଥଣ୍ଡା, ମିଠା, ସମ ସେ ଆମକୁ ଦିଅନ୍ତି, ପୋଡପିଠା ତ ମେନ୍, ତାପରେ ଆମର ତେଲ ପିଠା, ଇଟିଲି ପିଠା ଛୁଞ୍ଚି ପତ୍ର ପିଠା, ଆଉ ହଳଦୀ ତ ପତ୍ର ପିଠା, ସବୁ ଏମିତି ଆଉ ହଁ ଆମର ଆପଣ ଗାଁରେ ବି ଆମର ପୁରା ଏଥରକ ଦି ଦିଟା ଦୋଳି ଲାଗିଥିଲା। ନଡିଆ ଗଛ, ନଡିଆ ଗଛ ସାଙ୍ଗେ ଲାଗିଥିଲା। ଆଉ ଗୋଟେ ବଲ୍ଲା ଦେଇକି ଲଗେଇଥିଲେ। ମାନେ ଗୋଟେ ନଡିଆ ଗଛ ସାଙ୍ଗେ ଗୋଟେ ବହ୍ଲା ଦେଇକି ମାନେ ଗୋଟେ ଅ ମୋଟା ବାଡଟା ଯୋଉଟା ବୋହୁତ୍ ଭଲ ଷ୍ଟ୍ରଙ୍ଗ ବା ଥାଏ। ସେଇଟାକୁ ଦେଇକି ଏମିତି ଲଗେଇ ଦେଲେ ଆଉ ଭାବନ୍ତୁ ଆମ ପିଲା ଗୁଡା ଏତେ ବଦମାସ୍ ପିଲା ମାନେ ଭାଇ ହେବେ ଆମର, ସେମାନେ ଆମକୁ କଣ ନା ଏମିତି ଏ ଦୋଳି ଝୁଲେଇଲେ ଯେ, ଆମେ ପୁରା ନଡିଆ ଗଛର ସେ ଯୋଉ ବରଡା ଥାଏନି ଅ ପତ୍ର ତାର ଲମ୍ବା ଲମ୍ବା ପ ତ୍ର ବରଡା ସେ ବରଡା ଯାଏ ହିଁ, ଆମର ଗୋଡ ପୁରା ଗୋଡ ଯାଇକି ପୁରା ସେ ବାଜିଛି ଆମ ମାନେ ପୁରା ସେ ବରଡାରେ ବାଜି ହେଇଛୁ। ମାନେ ଭାବନ୍ତୁ କେ ଏତେ ଉଞ୍ଚା ଯାଏଁ ଆମ ମାନେ ପୁରା ଉପର ଯାଏଁ ଯାଇଥିଲୁ ଆଉ ତାପରେ ଆମକୁ ନିଜ ଘରେ ତ ଆକ୍ଚୁଆଲି ଆ ପି ପିଠା ହେଇଥିଲା, ଛୁଞ୍ଚି ପତ୍ର ପିଠା ହେଇଥିଲା, ତ ତେଲ ପିଠା ହେଇଥିଲା, ଆଉ ହଳଦୀ ପତ୍ର ପିଠା ହେଇଥିଲା ଇଟିଲି ହେଇଥିଲା, ମଟର ତରକାରୀ ହେଇଥିଲା। ମାନେ ସକାଳୁ ସକାଳୁ ଖାଇଲୁ ସେଗୁଡା ସବୁ। ତାପରେ ଆକ୍ଚୁଆଲି ଆମ ଦି ପରେ ଆକ୍ଚୁଆଲି ମୋର ଜଣେ ମୋ ମାଉସୀ ଝିଅ ମାନେ ମୋ ଅପା ହେବେ, ଦିଦି ଅପା ହେବେ। ଆଉ ତାଙ୍କ ସ୍ଵାମୀ ମାନେ ମୋ ନନା ହେବେ ସେ ସବୁ ଆସି ଥିଲେ ଘରକୁ। ଘର ଟିକେ ମାନେ ଦେଖି ମାନେ ଫାଷ୍ଟ ଥର ବାହାଘର ପରେ ଆସିଥିଲେ ତ ଆମ ମାନେ ସବୁ ମଟନ୍, ଚିକେନ୍, ଚିଲି ପନିର୍, ଚିଲ୍ଲି ମସ ର ତାପରେ କୋବି
କହୁଛନ୍ତି ନା ର
ହଁ ରଜରେ ଆସିଅନ୍ତି ନହେଲେ ଗୋଟେ ଆଉ। ତାପରେ ଆଉ ଏମିତି କରିକି ଅଣ୍ଡା ଚପ୍, ଚଉମିିନ, ମ ଞ୍ଚୁରିଆ ନ୍, ଚାଟ ତାପରେ ବରା, ଗୁପଚୁପ, ଏମିତି ସବୁ ହେଇଥିଲା। କଫି ବନେଇଥିଲୁ। ଥଣ୍ଡା ଫଣ୍ଡା ସବୁ ଆଣିଥିଲୁ। ପିଇଥିଲୁ। ସେରା ଭଲ୍
କଣ କହିଲ ଦୋକାନ ଭଳିଆ ବସେ, ମାନେ ରଜ ଥିଲେ। ମାନେ ଦୋକାନ ଭଳିଆ ସେଠି ଅ ହଁ ପାନ ସବୁ ଆଇସ୍ କ୍ରିମ ବି ସବୁ ଥାଏ। ହଁ ଆଇସ୍କ୍ରିମ୍ ଗୁପଚୁପ ଏଗୁଡା ସବୁ ବିକା ହୁଏ। ପାନ ଗୁଡାକ ବହୁତ ପ୍ରକାର ବି ଥାଏ।
ପାନ ତ ବହୁତ୍ ପ୍ରକାରର ଥାଏ। ଆକ୍ଚୁଆଲି ଆମେ ନା ମାନେ ଆଗରୁ ତ ପାନ ଟିକେ ଶସ୍ତାରେ ମିଳୁଥିଲା। ଏବେ ତ ପାନ ଗୁରା ରେଟ୍ ସବୁ କରିଦେଇଚି ଦଶ ଟଙ୍କା, ପନ୍ଦର ଟଙ୍କା। ଆମେ ଗୋଟେ ପନ୍ଦର ଟଙ୍କା ଆମ ଆଡେ ହେଇଯାଇଚି। ତାମାନେ କଣ ନା ସେଇ ବାଇଶି ୟା ତେଇଶ୍ ଟା ପ୍ର କାରର ଜିନିଷ ଆମକୁ ଦେଇଥିଲା। ଓ ଆପଣଙ୍କ ଆଡେ ମିଳୁଚି ଆମ ଆଡେ ତ ମିଳୁ ହିଁ ନାହିଁ।
କିନ୍ତୁ ହେଇଯାଇଚୁ। ମାନେ ପାଞ୍ଚ ଟଙ୍କାରେ ପାନ ଦଉଛନ୍ତି। ବହୁତ ଟେଷ୍ଟ ବି ଲାଗେ।
ହଁ ଟେଷ୍ଟ ମାନେ ଲି ଟୋଟାଲି ମୁଁ ସବୁବେଳେ ରଜପାନ ଦିନକୁ ଗୋଟେ ୟା ଦିଟା ୟା ତିନିଟା ତ ମୋ ଷ୍ଟଲି ଖାଇବାକୁ ମତେ ବହୁତ ହିଁ ଭଲ ଲାଗେ ରଜପାନ।
ଦିଦି ଡାକୁୁଚନ୍ତି ନା ମୁଁ ରଖୁଚି ପରେ କରିବି।
ଆଚ୍ଛା ହଉ ଠିକ୍ ଅଛି ଭଉଣୀ ମୁଁ ରଖୁଚି ତାହେଲେ। ଜୟ ଜଗନ୍ନାଥ ନମସ୍କାର ରଖୁଚି।